ହଁ ମ୍ୟାଡାମ ସୁ ପ୍ରଭାତ।
ହଁ ସୁପ୍ରଭାତ କଣ କରୁଛନ୍ତି?
ମୁଁ ଏବେ ରୋଷେଇ କରୁଛି ଆଉ।
ଆଜି ତ ରବିବାର ହଁ ଆଜି ରବିବାର। ଟିକେ ମାଛ ଆଣିକି ବଜାରରୁ କରିବା ଆଉ। ପୋହଳା ମାଛ ଟିକେ ଆସିଛି ହଁ ପୋହଳା ମାଛ ଟିକେ ଆଣିଛି ତ
ହୁଁ।
ଆଉ ଆପଣ
ହଁ ମୋର ବି ମାଛ ଆସିଛି ମାଛ ଫୁଲକୋବି ଦେଇକି ତରକାରୀ କରିବି। ଆଉ ଯେହେତୁ ମୁଁ ଟିକେ ଆମିଷ ଖାଉନି ମୋ ପାଇଁ ସାଧା କରିବି ଜହ୍ନି ତରକାରୀ କରି ଆଉ ବାଇଗଣ ଭାଜିବି ଆଉ।
ରୋହି ମାଛ ବୋଧେ ରୋହି ମାଛ ଫୁଲକୋବି ଦରକାରୀ ବେଙ୍ଗଲୀ ମାନଙ୍କର ଯୋଉ। ଆଇଟମ ଟା ଟିକେ ଭଲ ହୁଏ ଏବେ ଏପଟେ ବି ଖାଉଛନ୍ତି ସେମିତି କରିକି ଭଲ ଲାଗେ। ମୁଁ କିନ୍ତୁ ପୋହଳା ଆଣିଛି ଆଜି ଟିକେ ମସଲା ଦେଇକି କରିବି।
ଟି ଖାଲି ମସଲା ଦେଇଦେବେ ଆଉ ଡାଲି କରିଦେଲେ ହେଇଯିବ ଆଉ।
ପଖାଳଖିଆ ହବ ତ
ଓହୋ ପଖାଳ ରେ ଭଜା ହଉ ନହେଲେ ଟିକେ ହଁ ସୋରିଷ ମସଲା ଦେଇଦେଲେ ବି ଚଳିବ ଆଉ।
ହଁ ସେ ମସଲା ଦେଇକି ଟିକେ ସୋରିଷ ମସଲା ଦେଇକି ଟିକେ କରା ହବ।
ହୁଁ।
ମୋ ଭୋଉଣୀକୁ ମୁଁ ଆଉ
ଆଉ ରବିବାରର ମାନେ କଣ କଣ ରବିବାରେ କରନ୍ତି? ଆ ରବିବାର ତ ଛୁଟିବାର ପିଲାମାନଙ୍କର। ହଁ ଯେହେତୁ ଛୁଟି ଦିନ ସମ ସେ ଟିକେ ଅଧିକ ସମୟ ବିଶ୍ରାମ ନବାକୁ ପସନ୍ଦ କରନ୍ତି ଆଉ।
ହଁ ସେଇଟା ଶୋଇକି ଉଠିଲେ ଏଇ ମାଛ ତ ଆସିଚି। ଭଜା ଭୁଜି ଟିକେ ହବ।
ହ
ତାପରେ ସଫାସଫି ତ ସବୁ ରବିବାର ଛୁଟିବାର ନୁହଁ ଯେ ସବୁ
ମାନେ ଅଧିକ କାମ ହଁ। ଅନ୍ୟ ଦିନମାନଙ୍କରେ ନିତ୍ୟ କର୍ମ ସା ଯ ଯେଝା କର୍ମକ୍ଷେତ୍ରକୁ ବାହାରି ଯାଅ କିନ୍ତୁ ରବିବାର ଛୁଟି ମାନେ ନିଜର ଟିକେ ଅଧିକ ଯତ୍ନ ନିଆ ହବ।
ନିଜର ଏ ଯତ୍ନ ନବ ପୁଣି ଯାହା ବି ତମର କାମ ଥିବ ପୁଣି ରବିବାରେ ସାରି ଆ ତୁ ଅଡ଼ିବ ଡ୍ରେସ୍ ସଫାଠୁ ନିଜ ଯତ୍ନ ତାପରେ ଖାଇଆଉ ବନାଅ ରବିବାର ତମର ଏମିତି ହିଁ ପଳେଇବ ଖାଲି ନାଁ କୁ ମାତ୍ର ଅବିବାର।
ହଁ। ଆଉ ପିଲାମାନଙ୍କର ବି ତ ରବିବାର ହେଲେ ସମସ୍ତଙ୍କର ଖୁସି କର୍ମମୟ ଜୀବନ ଯେମାନଙ୍କ ଯୋଉମାନ ଙ୍କର ସେମାନଙ୍କର ରବିବାର ହେଲେ ଟିକେ ଖୁସି। ହଁ ଆଉ ଖୁସିରେ ଜଣା ପଡୁ଼ନି ଆଉ।
ଅସିଆ
ବିବାରକୁ ଅପେକ୍ଷା କରିଥାଆନ୍ତି କେମିତି ରବିବାର ହବ ଟିକେ ସମସ୍ତେ ଏଁ ଟିକେ ବୁଲାବୁଲି କରିବେ କି ନହେଲେ ଅନ୍ୟ କାମ ଟିକେ କିଛି କରିପାରିବେ। ଆଉ ଆମ ଗୃହିଣୀମାନଙ୍କର ତ ସବୁଦିନ ମାନେ ରବିବାର ବୋଲି କିଛି ନାହିଁ।
ହଁ ଆଉ ବର୍ଷା ହଉଚି ନାଁ ସେପଟରେ?
ନାଁ ପାଣିଶକ ଟିକେ ଭଲ ଅଛି ବର୍ଷା ହୋଉନି କି ଅତ୍ୟଧିକ
ହଁ ଦୁଇ ଦିନ ହେଲାଣି କାଉଁଳିଆ ପାଗ କରୁଚି। ତାପରେ ଖରା ଗରମ ତ ଯେମିତି ହଉ ଥିଲା ମାନେ ମଣିଷ ପଦାକୁ ବି ବାହାରି ପାରିବନି ଏତେ ଜୋର୍ ଖରା ହୋଉଥୁଲା। ରଜରେ ବି ଖରା ହେଇଚି କିନ୍ ଟିକେ ଟିକେ ବର୍ଷା ବି ହେଇ ଥିଲା ଉଁ ଚଳିବ କିନ୍ତୁ ଗୁଳୁଗୁଳି ବହୁତ। ମାନେ ବାହାରି ହବନି ବଦାକୁ।
ହଁ ସେମିତି ଥିଲା କିନ୍ତୁ ରଜ ପରଠାରୁ ଟିକେ ଏ ମୌସୁମୀ ପାଇଁ ଆସିବ ବୋଲି କହୁଛନ୍ତି ତ ସେ ପାଇଁ ଟିକେ ପାଗର ବୋଧେ ପରିବର୍ତ୍ତନ ହେଇଚି ଆଉ।
ତ ଲାଗି ରହିଚି ମାନେ ଅ ଗୋଟେ ଦିନ ଛାଡ଼ିଲା ଅଳୁ ଗୋଟେ ଦିନ ବର୍ଷା ହଉଚି ତାପରେ ଏ ଉଁ ଖରାବେଳେ ବୋହୁତ ସାରା ବର୍ଷା ବି ହଉଚି। ଉଁ ଭଲ ପାଗ ଠି କ୍ ଅଛି ମଣିଷ ଟିକେ ବୁଲାବୁଲି କରିପାରିବ ବାହାରୁକୁ ବି ଯାଇପାରିବ। ଏମିତି ଆଉ। ଏ ଏଇଟା ଚାରିଟା ବେଳ ପାଇଁ ଆପଣଙ୍କର ରୋଷେଇ ହେଲାଣି ନାଁ?
ନାଇଁ ଆମର ମୋ ହଜବେଣ୍ଡ ଟିକେ ମାନେ ସେ ତାଙ୍କର ଡିଉଟିିକି ଖା ନେଇକି ଯାଆନ୍ତି ତ ଟିଫିନ୍ ତାଙ୍କ ପାଇଁ ଆଉ ସଖାଳେ ବନେଇବି ପୁଣି ଦିପହରେ ଆମ ପାଇଁ ବନେଇବୁ ନାଁ? ସେଥିପାଇଁ ଏକା ଗୋଟେ ଟାଇମ୍ ଏକାଥରେ ସଖାଳୁ ବନେଇବି ଆଉ। ସେ ଖାଇକି ନେଇକି ପଳାନ୍ତି ଆମେ ତାପରେ ସମସ୍ତେ ପଖାଳ ଖାଉ ତାପରେ ଦିିପହର ପାଇଁ ରଖିଦେଇକି ପୁଣି ଥରେ ଗରମ କରିକି ଖାଇଦଉ ଆଉ।
ଆଉ ରଜ ଉତ୍ସବ କେମିତି କଣ ଥିଲା? ଆଁ
ହଁ ମୋର ତ ଭଲ ଥିଲା କି ମିଠା ପିଠା ସବୁ ତିଆରି କଲୁ ଆଉ ବୁଲାବୁଲି ବି ଟିକେ କରିଥିଲୁ ଯେହେତୁ ଛୋଟ ପିଲା ଟା ମୋର ସେ ଟିକେ ବାହାରେ ବୁଲିବାକୁ ସେ ଟିକେ ବେଶି ପସନ୍ଦ୍
ବାହାରେ ଅଛନ୍ତି ବୋଧେ।
ନାଇଁ ମୁଁ ଶାଶୁ ଘରେ ଗାଁରେ ରହୁଛି। ଯେହେତୁ ମୋ ସ୍ଵାମୀଙ୍କର କର୍ମମେୟ ଜୀବନ ଏଇଠି। ତ ଏଇଠି ଆମେ ରହିଛୁ ଆଉ।
ହଁ ମୁଁ ବି ତ ସେଇ ଗାଁକୁ ଯାଇଥିଲି। ଗାଁରେ ହେ ଦୋଳି ଖେଳି ପିଠା ଖାଅ ଘରେ ଏମିତି ଆଉ ଏମିତି ସବୁ ଚାଲେ। ପିଠା ରଜ ମାନେ ତ ଟିକେ ପିଠା ହବ। ଯାହା ବି ହେଲେ ସମସ୍ତେ ଯୋଉ ପର୍ବପର୍ବାଣି ମାନେ ପିଠାପଣା ହଁ ବାହାରେ। ବାହାରେ ଯୋଉମାନେ ରହୁଛନ୍ତି ଆସୁଛନ୍ତି ତ ସେ ପିଠା ଖାଇବା ପାଇଁ ମାନେ ଯାହା ବି ହେଲେ ଗୋଟେ କିଛି ବନେଇବେ ତ ସେଇଟା ରଜରେ ଟିକେ ବେଶୀ ଭଲ ଲେଗେ ଲାଗେ ଦୋଳି ଗୋଳି ଖେଳ ତାପରେ ସାଙ୍ଗସାଥୀ ଝିଅପିଲାମାନେ ତ ଯୋଉଭଳିଆ ହ ସଇକି ଯାନ୍ତି ସମସ୍ତେ ମଜା କରନ୍ତି ଗାଁରେ ଆଉ କଣ। ସହରରେ ରଜ ମଉଜ ବଢ଼ୁଛି ସବୁ।
ହଁ ଏବେ ସବୁ ଆଗରୁ ତ ଏତେ ହଉନଥିଲା ଏବେ କିଛି ଦିନ ହବ ସବୁ ଉଁ ଚାଲିଛି ଆଉ ସେଇଠିକି ଯାଇଥିଲେ ନା ନା ଯାଇନାହାନ୍ତି? ଆଉ ଆଜି ରବିବାର କଣ କରିବେ ମାଛ ଖାଇକି ତାପରେ କଣ ବୁଲାବୁଲି। ଦିନ କିଛି ଅଛି ନା ନାଇ ଏମ୍ତି ଶୋଇକି ବିତେଇଦେବେ।
ସରିଲେ ଯାହାହବ ବୁଲାବୁଲି ଗଲାବେଳକୁ ଭଉଣୀ ପାଖରେ ରହୁଛି ନା ଦେଖିବା କାମ ସରୁ। ଟିକେ ଅଅ ରବି ମାନେ ରବିବାର ଭାବୁଛନ୍ତି ସମସ୍ତେ କିନ୍ତୁ ରବି ବାର ମୋ ପାଇଁ ତ ଜମା ଇଏ ନୁହେଁ ସବୁ କାମ ମୁଁ ଗୋଟେ ଦିନରେ କରି କି ସାରିବାକୁ ଯେମିତି ମାଇଣ୍ଡ ମାନେ ମନରେ ଥାଏ ସେମିତି
ହଁ ରୋଷେଇ ଟିକେ ଭଲ ଖାଇବାକୁ ମନ ଇଚ୍ଛା ଥାଏ ଏପଟେ। ଏ ସଫାସଫି ଥାଏ ପୁଣି କିଛି ଯଦି ବଜାରରେୁ କିଛି ଆଣିବାର ଥାଏ ସେଇଦିନ ବି ରବିବାର ଆଣିବାକୁ ପଡ଼େ।
ଦେଖିବା ସନ୍ଧ୍ୟା ବେଳେ ଯିବା
ହଁ ସନ୍ଧ୍ୟାରେ ପାଂଖା ହେଇକି ଟିକେ ବୁଲି ଆସନ୍ତୁ ବୁଲି ଆସ ଟିକେ ମନଟା ବି ହଲକା ଲାଗିବ କାଲି
ବୁଲିଲେ ତ ଟିକେ ମନ ଭଲ ଲାଗେ। କିଏ ତାପରେ ପବନ ଟିକଏ ଦେଉଥିଲେ ଆଉ ଏମ୍ତି। ଦେଖିବା ସେଇଟା ସେମିତି କିଛି ମାନେ ଉଁ
ସମୟ ଦେଖିକି ଯିବେ ଆଉ।
ସମୟ ସୁବିଧା ଦେଖିକି ଯାହା ହେବ ଆଉ ଏ ବର୍ଷା ବି ଉଠେଇଛି। ଏବେ। ଆଉ କୋଉ ଜାଗା ବୁଲିବାକୁ ଆପଣଙ୍କୁ ଭଲ ଲାଗେ।
ମତେ ଟିକେ ଏ ବେଶୀ ବେଶୀ ଭଲ ଲାଗେ ଆଉ ଯେକୌଣସି ମନ୍ଦିର ହଉ ସେମିତି ତ କିଛି ନାହିଁ ମାନେ ବୁଲିବାକୁ କହିଲେ ସବୁବେଳେ ବୁଲିବାକୁ ଇଛା। ଇଚ୍ଛା କିଛି ମାନେ ଅଳ୍ପ ଦିନ।। ଦିନ ଅଁ ମାସରେ ଗୋଟେ ଦି ହଁ ପୁରୀ ତ ମୁଁ ବହୁତ ଥର ଯାଇଛି ପାଞ୍ଚ ଛଅ ଥର କି ବେଶୀ ହବ ଯାଇଛି। ଆଉ ପୁରୀକୁ ତ ଯେତେ ଥର କଲେ ବି ମନ ଭରିବନି।
ହଁ ମନ ଭରିବନି ତାପରେ ସମୁଦ୍ର, ହଁ।
ହଁ
କିନ୍ତୁ ଭିଡ ଏବେ ଯୋଉ ଭଳିଆ ହଉଛି, ଖରା ଖରା ପାଇଁ ଏବେ ତ ଠିକ ଅଛି, ବଟ ଯେତେବେଳେ ଖରା ପାଗରେ ମାନେ ଠିଆ ହେଇକି ଦର୍ଶ୍ ସନ କରିବା କେତେ କଷ୍ଟ, ଫିର୍ ବି ଲୋକ
ଏବେ କେବେ ଯାଇଥିଲେ ବୋଧେ?
ଏବେ ଯାଇନି ଖରା ପାଇଁ, ଏବେ ଯିବାର ପ୍ଲାନିଂ ଅଛି।
ହଁ ଆଗକୁ ତ ରଥଯାତ୍ରା ଆସିଛି।
ରଥାଯାତ୍ରାରେ ଯାଇ ହବନି ରଥ
ହଁ ସେତେବେଳେ ତ ବହୁତ ଭିଡ।
ଅ ମାନେ ମୁଁ କେବେ ଭାବିନି ବିି ଯିବା ପାଇଁ ରଥଯାତ୍ରାର, ହଁ। କେବେ ମୁଁ ଭାବି ବିି ପାରେ ନା ରଥଯାତ୍ର ରେ ଯିବି ବୋଲି।
ହେ ହେ ନାଁ ମୁଁ ରଥଯାତ୍ରାରେ ଦୁଇଥର ଯାଇଛି ଯେ। ସେତେବେଳେ ଛୋଟଟେ ମାନେ ହେଇଥିଲୁ ଜେଜେ ଯାଆନ୍ତି ନା ପ୍ରତିବର୍ଷ ଯାଆନ୍ତି। ତାଙ୍କ ସହିତ ଥରେ ଦୁଇଥର ଯାଇଛି। ଆଉ ଏବେ କିନ୍ତୁ ବଡ ହେଲା ପରେ ଆଉ ରଥଯାତ୍ରା ସମୟରେ ଯିବାକୁ
ଆପଣଙ୍କର ପୁଅ ଅଛି ବୋଧେ?
ନାଇଁ ମୋର ଗୋଟେ ଛୋଟ ଝିଅ ଟେ।
ଆଚ୍ଛା ମାନେ ହଁ ମାନେ ଛୁଆ ପିଲାଙ୍କୁ ଧରିକି ଯାଇକି ଏତେ ଭିଡ଼ରେ ଦର୍ଶନ କରିବା, ପୁଣି ଦେଖର ଏ ମାନେ ଦେଖିବେ ସେତେବେଳେ ବେଶୀ ପୁଣି ଗୁଳୁଗୁଳି ହଉଥିବ। ବର୍ଷା ଦିନ ଫିର୍ ବି ମାନେ ଏତେ ଲୋକ ଭିତରେ ମାନେ ବହୁତ ଗୁଳି ଗୁଳି ହଉଥିବ।
ହଁ ଜନ ଗହଳି ହେଲେ ତ, ଆହାଁ ହାଁ ଅଣ ନିିଶ୍ଵାସ ଲାଗିବ ଯେତ ସେତେବେଳେ ତ ପୁରା ବହୁତ ଭିଡ ନା।
ମ ଏବେ ଯୋଉ ପାଗଟା ହେଇଛି ଏବେ ସମୁଦ୍ର ପାଖରେ ଟିକେ ବୁଲିବାକୁ ଭଲ ଲାଗିବ। ଆନେ ଗଲେ ନେ
ଏ ଟିକେ ପବନ ଦଉଥିବ ହାଲକା ଖରା ବି ନାହିଁ ଭଲ ଲାଗିବ ଏବେ ଟିକେ ଆଉ।
ପୋଗଟା ବହୁତ ଭଲ ଅଛି, ଯିବାକୁ ଚାହୁଁଥିଲେ ଯାଇକି ବୁଲି ବି ପାରିବେ।
ହଁ ଏବେ ତ ଆମର କହୁଥିଲେ କି ଏବେ ଆମ ମଝିରେ କେବେ ଯିବା ବୁଲିକି ଆସିବା ପାଇଁ। ଭଗବାନଙ୍କ ଡୋରି ତ ନ ଲାଗିଲେ ଯାଇ ହବନି, ନିଜ ଯିଏ ଯେତେ ବି ଚେଷ୍ଟା କର। ସେ ଯେବେ ଡାକିବେ ତାଙ୍କ ପାଖକୁ ଯିବା ଆଉ।
ସେପଟେ କୋଣାର୍କ ବି ମାନେ ଯଦି ମାନେ ଗାଡ଼ି ନିଜର କରିକି ଯିବ ତ ବାଟ ବଙ୍ଗଳା ଏମିତି ବସ ରେ ଗଲେ ତ ରହିହବନି।
ନା ବସ ରେ ଗଲେ ରହିହବନି। ନିଜେ ଗଲେ ନିଜ ଇଏରେ ଯୋଉଠି ଚାହିଁବ ରହି ଦର୍ଶନ କରିକି ଧୀରେ ଧୀରେ ଯାଇପାରିବ।
ଅ ତ ସେଇ ବାଟ ବଙ୍ଗଳା, ମୁଁ କେବେ ବାଟ ବଙ୍ଗଳା ହିଁ ଦେଖିନଥିଲି। ମାନେ ବସରେ ପଳାଏ ସବୁବେଳେ। ହଁ ଗୋଟେ ଦିନ ଏମିତି ଗଲି ଗାଡିରେ ତ ବାଟ ମଙ୍ଗଳା ଦର୍ଶନ କଲି ଯୋଉ ବା ବାହାଘର କାର୍ଡ ନିମନ୍
ହଁ ହଁ ନିମନ୍ତ୍ରଣରେ ହଁ।
ତ ସେଇଟା ଦବାକୁ ଯାଇଥିଲି, ମୋର ନୁହଁ ସାଙ୍ଗର ଗୋଟେ। ଦବାକୁ ଯାଇଥିଲି ବାଟ ମଙ୍ଗଳା ଦର୍ଶନ କି ପୁରୀ ଦର୍ଶନ କରିକି ନିଜ ଗାଡ଼ି ହେଲେ ଆପଣଙ୍କ ସେଇ ରାମଚଣ୍ଡୀ ବି ସେପଟେ ଅଛି।
ହଁ ସେଠିକି ବୁ ଯାଇପାରିବ, ସେଇଠି ତ ପ୍ରାୟ ସବୁ ନଭେମ୍ବର ଡୀ ଡିସେମ୍ବର ମାସରେ ବହୁତ ଭୋଜି ବି ହୁଏ।
ହଁ, ଏଇ ଯୋଉ ସମସ୍ତେ କଣ? ମାନେ ସ୍କୁଲ ରୁ, ହଉ ଅଫିସ ରୁ ହଉ, ସବୁଆଡ ଲୋକ ଯାଇକି ସେଠି ଭୋଜି କରନ୍ତି।
ହଁ ହଁ।
ଭଲ, ଭଲ ମାନେ, ସେପଟେ ରାମଚଣ୍ଡୀ ପାଖେ ଆଉ କୋଣାର୍କରେ ଯୋଉ, ସେପଟେ ମାନେ ପୁଅ ପିଲା ମାନେ ସବୁ ସେପଟେ ଟିକେ ବେଶୀ, ମାନେ ଭୋଜି କରନ୍ତି, ମାନେ ଯୋଉ କୋଣାର୍କ।
ହଁ ହଁ ଆରେ ମେେ ତ ପିଲ ସେ କୁ ହେ କେ ବ
ହଣ
ଆଉ ତମେ କେବେ ଆମ ଝିଅକୁ ଅଢେଇ ବର୍ଷ।
ଅ ବର୍ଷ ମୋ ମ୍ୟାରେଜ କଥା ପଚାରୁଛନ୍ତି କି?
କଣ କହିଲେ?
ମୁଁ କହିଲି, ମୋ ବାହାଘର କଥା ପଚାରୁଛନ୍ତି କି? ବାହାଘର କଣ? ଏବେ ଦେଖା ଚାଲିଛି, କେବେ ଠିକ୍ ହଉଛି? ଦେଖାଯାଉ, ଯେ ଏମିତି ଆ ତ ଯଉ ଦେଖାଦେଖି ବହୁତ ସାରା ଚାଲେ, ତ ଚାଲିଛି ଦେଖା ହେକି, ଏବେ ଠିକ୍ ହେଉଛି ଦେଖିବା? ଏଇ ଡିସେମ୍ବର, ଜାନୁଆରୀ ଭିତରେ
ଉଁ, ଆପଣଙ୍କର ବା କହୁଥିଲେ ଦିଦି ଅଛନ୍ତି ସେ କଣ ବାହା ହେଇଛି? ଚଣ୍ଟି ବି
ଦିଦି ନୁ ମୋ ଭଉଣୀ ମାନେ, ମୋ ସାନ ଭଉଣୀ, ମୁଁ ହିଁ ବଡ। ଆମେ ଚାରି ଜଣ। ତ ମୁଁ ହିଁ ବଡ, ସେ ମୋ ପାଖରେ ରହୁଛି। ତ ମୁଁ, ବାହାହେଇ ସାରିଲା ପରେ ଯାହା ହେବ ଆଉ, ସେଥିପାଇଁ ଖୋଜ ଓତ ଚାଲଛି।
ହଁ, ଦେଖିକି ଏବେ ତ ଯୋଉ ଠକାମିର ଯୁଗ। ଦେଖିକି ଟିକେ